ଭାଇ ଏବେ କୋଉଠି ଅଛ।
ଏଇ ତ ଭାଇ ଗାଁ ପାଖରେ ଆଉ ହଁ ଏଇ ଓହୋ ଭାଇ ଭଲ ଆଉ କହୁଛ ତମେ ଯୋଉ ଗରମ ପୁରା ହେଭି ଗରମ ହଉଛି ଯେ ଆଉ କିଛି ରହି ହଉନି କୋଉଠି ଏଇନା ଟିକେ ଖାଲି ଭଲ ଲାଗୁଛି ଆଉ ଦି ତିନି ଦିନ ହେଲାଣି ତ ଗରମ ହଉଛି ଏଥିରେରେ ଆଉ କଣ କହିନି
ଏ ତ ଅମମାଡ ବି ତାନେ ଗରମ ହଉଛିିବରି ମୁଇ ନ ତମରେ ଗରମ ଗରମ ତ ହଉ ନି ଆ ହଉ। ନ ତମପଟା ନଈଗୁଡା ମୁଁ ସେଥିରେ ଗରମ ଗରମ ହଉନଥିବ ଆଉ ଥଣ୍ଡା ଲାଗୁଥିବ ଆଉ।
ନା ପା ହେବ ଗରମ ଏ ଆଡେ ବହୁତ ରେ ଧରେ ଗରମ ହଉଛି।
ଆଉ ଏଇ ଖରା ଆଜି କେତେ ରହୁଥିଲା ଆଜି
ଓ ଖରା ତ ପୁରା ପ୍ରବଳ ହେଇଗ ଟିକେ କନୁନି ପୁରା ଫ୍ୟାନ ବସି ମୋ ସାଙ୍ଗର ମୋର ଦି ଜଣ। ବସ୍ରୁ ଟିକେ ଖାଲି ବାହାରକୁ ଟିକେ ବାହାରି ପଏନି ଖାଲି ଝାଳ ପୁରା ଓଦା ହେଇଯିବ ଟିକେ ବାହାରି ହନି ପୁରା ଗମ ଗମ ଝାଳ ଫ୍ୟାନ କତିରେ ବସିପଡିଲେ ଭଲ ଲାଗୁଛି ଭଲ ଲାଗିବ ଆଉ ପୁଣି ବାହାରକୁ ପଳେଇଲେ ପୁଣି ଝାଳ ଏଇଭଳିଆ
ଆଉ ଭାଇ ଏବେ ତାହେ କୋଉଠି ପଢାଢିଛ ନା କିଛି କି କରିନବ
ହଁ ଏଇନା ପଢାପଢି ଚାଲିଛି ନା ବିଟେକ୍ କରୁଛି ବା ଦି ବର୍ଷ ସରିଲା। ଏବେ ସେମିଷ୍ଟାର ଏଜାମ ଦେଇକି ଆଇଲିି ଆଉ ତମେ ଏବେ କଣ କରୁଛ।
ବିକି କରୁଛି ଗାଁ ପାଖ କଲେଜରେ ତ ଆଉ
ଓ ହୋ ତମ ତ କଣ ଏନ୍ସି ସି ନେଇଥିଲ ନା କଣ?
ହଁ ଭାଇ ଏସି ସ ନେଇଛି ଆଉ କଣ କରିବା ସେମିତି ପ୍ଲସ ଥ୍ରୀ କରିିହ ଏସି ସ ନେଇଯ ଏଦି କଲେଜରେ ଅଛି ଆଉ କାଇଁ ଖେ ଛାଡିବା ଏସି ନେଇଗନି ଆଉ
ହ ଆଉ ଉ ଆଉ ତମେ ଶିଶିରେ କଣ କେମିତି କରନ୍ତି କଣ ଟିକେ କହୁନ।
କରାଯାଏ ଡ୍ରିଲ ମିଲ୍ କରାଯାଏ ଏଇଭଳିଆ ସବୁ ସିଷ୍ଟମ ଅଛି। ଆଉ
ଦିନ ଅଛି ମାନେ ଡଟ ମାନେ ଡେଟ କି ବାର ଅଛି ନା ନା ମାନେ ଯେତେବେଳେ ଜଣ ଡାକିବେ।
ହ ଭାଇ ଶନିବାର ରବିବାର ପୁରା କମ୍ପଲସରୀ ଶନିବାର ରବିବାର।
ଅ ଶନିବ ରବାର ସକାଳୁ। ସକାଳୁ ତମେ କେତେ ସମୟ ହେଠି କର ବ୍ୟାୟାମ ଫାୟାମ ଡ୍ରିଲ ଫି ଫିଲ୍ କର।
ସେମିତି ରବିବାର କରାଯାଏ ତିନି ଚାରି ତିନି ଘଣ୍ଣ୍ଡା ଭଳିଆଉ ଆଉ ଶନିବାର କରାଯାଇଛି। ତିନିି ଘଣ୍ଟା ଭଳିଆ ଆଉ ଏଳିଆ ଆଉ ହଁ ସେମିତି ନୁହେଁ କଣ୍ଟିନିଅସଲି ସେମତି ବି ଚାରିଣ୍ଟି ପାଣି ହେପାରିବ ପଲେଟ ଆସିପାରିବ ଏଇଭଳିଆ ଆଉ ସେମିତି ଜଣେ ତିନି ଚାରି ଘଣ୍ଟା ରହିପାରିବଇ ସେମିତି ରହିପାରିବନି ସିନା
ଓହୋ ଆଉ ତମର ତ କଣ ଡ୍ରେସ୍ ବା ଅଲଗା ଏନସିସି ର ଡ୍ରେସ ଅଲଗା ବି ଥାଏ ନାକଣ? ହଁ ଜ୍ୟାକେଟ ଫାକେଟ ପିନ୍ଧିବ ପୁରା।
ହଁ ଭାଇ ସେଓଳିଆ ଆଉ
ହ ହଁ ଆଉ ଯୋଉ ପୋଲିସ ଡ୍ରେସ ଭଳିଆ ପିନ୍ଧ ତା କେତେବେଳେ ପିନ୍ଧ?
ସେଟା ତ ଥିବ ଇଭେଣ୍ଟେଣ୍ଟ ଥିବ ସେଟା ପିନ୍ଧିବୁ ଆଉ ଜ୍ୟାକେଟ କଥା ତମେ କହୁଛ। ସେଟା କେବଳ ମାନେ ଶନିବାର ରବିବାର କ୍ଲାସ ମାନେ ଯୋଉଟା ପ୍ରାକ୍ଟିସ କରାଯାଏ ସେଇଟା ପିନ୍ଧାଯାଏ ଆଉ
ହୁଁ ଆଉ ଯୋଉ ତମର କଣ କ୍ୟାମ୍ପ କ୍ୟାମ୍ପ ପଡେ ଯେ ଯୋଉ ହଉଛି କଣ ମାନେ ପୁରା ପୋଲିସ ପୋଲିସ ଡ୍ରେସ ପିନ୍ଧିକି ନା ପୋଲିସଙ୍କ ଭଳିଆ କଣ ଜଗାଜଗି କର ନା କଣ ସେଠି କରନ୍ତି କ୍ୟାମ୍ପରେ
ହଁ ସେଇଭଳିଆ ଆଉ ହଁ ଜଗାଜଗି କରୁ ମାନେ ଡିସିପ୍ଲିନ ରଖିବା ପାଇଁ କହୁ ଏଇଭଳିଆ ସବୁ ଆଉ।
ଉ କ୍ୟାମ୍ପ ରେ ମାନେ କର କଣ ପ୍ରକୃତରେ?
କ୍ୟାମ୍ପ ଯିବୁ ମୁଁ ପାଠ ପଢା ଯିବ ନହେଲେ ଯୋଉ ଡ୍ରିଲ୍ ମିଲ୍ ପ୍ୟାରେଡ୍ ମ୍ୟାରେଡ୍ ସବୁ କରାଯିବ ଆଉ।
ହଁ ହଁ ଆଚ୍ଛା ଏ ଏନ୍ ସି ସି ଟା କରିବା ଦ୍ଵାରା ଫ୍ୟୁଚରରେ କିଛି କଣ ଅପରଚୁନିଟି ଅଛି ନା ନାଇଁ ନାଇଁ।
ସେମିତି ଭାଇ କହିଲେ ହବନି ଭାଇ ନିଜେ କିଛି ପରିଶ୍ରମ ନକଲେ ଏନ୍ ସି ସି ଉପରେ ଡିପେଣ୍ଡେଣ୍ଟ ସବୁବେଳେ ହବ କି? ଏନ୍ ସି ସି ସିନା କଣ ସେମିତି ଏନ୍ ସି ଏମିତି କିଛି ନାହିଁ। ସେମିତି ମୁଁ ଭାବିନି ଯେ ଏନ୍ ସି ସି ମିଳିଚି ଏୟା କରିମି ସେୟା କରିବି ସେମିତି ଭାବିନି। ହଁ ଏନ୍ ସି ସି ତ ନେଇଯାଇଛି ଆଉ।
ହଁ ଗୋଟେ ନେଇ ଆଇ ଗୋଟେ ଥିଲା ବୋଲି ଆଉ ଗୋଟେ ନେଇଯିବା ଭଲ ଫିଟନେସ ଫିଟନେସ ରହିବ ଆଉ ଡ୍ରିଲ୍ ଫିଲ କରୁଛନ୍ତି ନୁହେଁ କି। ଓହୋ ଆଉ ଏଇନା ଯୋଉ ଆଜି କଣ ଏଇତ ଭାଇ ତ ପଖାଳ ସକାଳେ ଖାଇ ଦେଇଥିଲି ଫୁଣି ଗାଧୁଆବେଳେ ଆଉ ଥରେ ଖରା ଯୋଉ ଆଉ ଗରମ ଖାଇବାକୁ ଇଚ୍ଛା ହଉନି ପୁଣି ଗାଧୁଆବେଳେ ବି ପଖାଳ ଖାଇ ଦେଇଥିଲି ବୁଝିଲ ନା ହଁ। ତାପରେ ଏଇ ଚାରିଟାବେଳେ ଟିକେ ଜଳଖିଆ ଖାଇଦେଇକି ଆସିଛି ଆଉ।
ଜଳଖିଆ ଖାଇନ ତ ପେଟ ଫେଟ ଖରା ବି ହଉଛି। ମୁଁ ଜଳଖିଆ ଖାଇନି ତ ପେଟ ପେଟ ଫେଟ ଖରାପ ହଉଛି।
ଜଳଖିଆ ମାନେ କଣ ବରା ଘୁଗୁନି ନୁହେଁ ଏଇ ଛତୁ ଛୁଆ ଆଉ ଆମର ବିସ୍କୁଟ ଫିସ୍କୁଟ ଖାଇଦେଇଛି।
ହଁ ହଁ।
ସେଇ ଜିନିଷ ଟା ଭଲ ନୁହେଁ ଜଳଖିଆରେ। ହଁ ଆଉ ତେ ତେଲ ଜିନିଷ
ନାମ ତେଲ ଜିନିଷ ତ ଭଲ ନୁହଁ ତେଲ ଜିନିଷ କଣ ଖାଇବା କଥା କି? ହଁ ପଖାଳ ଖାଇଦେଲେ ସକ୍ ଆଳୁ ସେଇଟା ଟିକେ ଭଲ ପଖାଳ ହେଉଛି ଉନିକ୍ ଆମର।
ହଁ ତାପରେ ତେଲ ଜିନିଷଟା ସିନା ଏଇନା ଖାଇଦବା ଆମେ ଖୁସିରେ ଖୁସିରେ ଏଇ ଯୋଉ ଫାଷ୍ଟଫୁଡ ଫାଷ୍ଟଫୁଡ ଏଇନା ଖାଇଦବା ସେଇଟା ସବୁ ଫ୍ୟୁଚରକୁ ବା ବାହାରିବ ଆମର ପଚାଶ ଷାଠିଏ ବର୍ଷ ହେଲା ବେଳକୁ ସବୁ ସେଗୁଡା ବାହାରିବ କୋଲେଷ୍ଟ୍ରୋଲ ବଢିଯିବ ଆଉ ହେଇଯିବ କୋଲେଷ୍ଟ୍ରୋଲ ବଢିଯିବ ଏ ବହୁତ ରୋଗ ଅଛି ମ ଏବେ ତ ଧୀରେ ଧୀରେ ସବୁ ତାପରେ ଆମର ଇଏ ହେଇଗଲା ଆଗ ଆଗ କାଳରେ ଯେମିତି ଚାଷ ହଉଥିଲା ଏଇନା କଣ ଆଉ ହଉଛି
ନାଁ ବା ଦେଖ ଆଗ ଆଗରୁ ଲଙ୍ଗଳରେ ଚାଷ ହୁଏ ଏବେୁପୁଣି ଟ୍ରାକ୍ଟରରେ ହଉଛି ନାହଉନି ମାନେ- ପୁର ହାତରେ ବସିକି ଧାନଫାନ କାଟନ୍ତି ଏବେ ଆଉ କଣ କାଟୁଛନ୍ତି। ମେସିନେସିଇଷ୍ଟଉ
ହଁ।
ମାନେ ଦିନକୁ ଦିନ ଡେଭଲପ ହଉଛି ଆଉ ଏଇଭଳିଆ ଚାଲିଛି ଆଉ
ହଁ ଦିନକୁ ଦିନ ଧୀରେ ଧୀରେ ବା ଆମର ଭାରତ ପ୍ରଗତିରେ ଲାଗିଛି ଧୀରେ ଧୀରେ ଡେଭଲପଡ ହଉଛି।
ହଁ ଏଇ ଆଉ କେମିତି କଣ ଖବର ସବୁ। ତମଆଡେ କୁହ?
ଆମ ଆଡେ କଣ ଖବର ଏଇ ତର ଜ ହାୱା ଚାଲିଛି ଆଉ।
ରଜରେ କୁଆଡେ ପ୍ଲାନିଂଅଛି ନା ବୁଲିବା ପାଇଁ କୁଆଡ ନାହିଁ।
ରଜକୁ ପ୍ଲାନିଂ ଅଛି ଯେ କୋଉଥିଲେ ଆମ ସବୁ ସାଙ୍ଗ ପିଲା ମାନେ କୋଉଥିଲେ ଦେଖିବାକୁ ସେତେବେଳେ ବୁଲିବା ପାଇଁ ଆଗେ ଦେଖିବା ରଜରେ ଟିକେ ଦୋଳି ଫୋଳି ପକେଇବା ପାଇଁ ପ୍ଲାନିଂ କରନ୍ତେ କାଇଁ କିଛି କଥାବାର୍ତ୍ତା ଏ ପର୍ଯ୍ୟନ୍ତ ହେଇନାହାନ୍ତି। କାଇଁ କିଛି ମିଟିଂ ଫିଟିଂ ବି ଡାକିନାହାନ୍ତି କି କଣ କେମିତି କରିବା କି ଛି ନାହିଁ ପୁଳେ ଏଥର କାଇଁ କଣ କହି ନାହାନ୍ତି କାଇଁ ଏପଯ୍ୟନ୍ତ ଆଉ ତ ରହିଲା ମାତ୍ର ଅଠେ ଆଉ ଛଅ ଦିନ୍ ମାତ୍ର ରହିଲା। ସେ ଗୋଟେ ସେ ଗୋଟେ ଜାଗା ଅଛି ସେଇ କିଏ ଆମର ସବୁ ଗାଁ ପିଲା ମିଶିକି ତ ସେଇଟି ସଫା ଫୁଫା କରନ୍ତି।
ହଁ ଏ ହାଇ ଖରା ତ ଏତେ ରହୁଛି କିଛି କରିବା ପାଇଁ ଇଚ୍ଛା ହଉନି। ଖରାଟା ସିନା କମିନେ ଯାଇ ସିନା କଣ କରିବା।
ତେ ଥର ମେଘ ହେଇଗନେ ଆଗେଇ ନେଇକି ଦି ଦିନ ଖଣ୍ଡେ ମେଘ ହେଇଗନେ ପରିବେଶ- ତିନ ଚାରି ଦିନି ଫାଗ ଥଣ୍ଡା ହେଇଗନେ- ରଜ ପରେ ଆଉ- ମେଘ ନ ହଉ ନାଇ- ତାପରେ କାମଟା ଆଉ ମେଘ ତ ହଉନି ପୁରା ଦାବିକି ପୁରା- ଖରା ହଉଛି ଆଉ ରହି ହଉନି ଜମା ଆଉ କଣ କରିବା ଦେଖୁଛତ ଏଇଆ ଆଉ-
ଆରେ ଘରୁ ବି ବାହାରି ହଉନି ଏତେ ଜୋରରେ ଖରା ହଉଛି ଘରୁ ବି ବାହାରି ହଉନି ନା ଫ୍ୟାନ୍ ତଳେ ବସି ହଉଛି ନା ଗୋଠେ ବସି ହଉଛି ଏମି ଚୁଡି ଫୁଡ଼ି ଲାଗୁଛି ଆଉ-
ହଁ ଆଉ ଭାଇ ତମର- କଣ ଗୋରୁ ଗାଈ କେମତି କଣ ରଖିଛ କଣ କେମିତି?
ଆ ଭାଇ ତ ଏଇ ଆମର ଆଉ ଏତେ ଭଲସେ ନାହାନ୍ତି ଆଗ ଭଳିଆ ଆଉ- ଆମ ସବୁ- ନାଇଁ ମୁଁ ଚୁଡ଼ା ଦେଲି ମାନେ ହଁ ଏତେ ସମୟ ସୀମା ହେଲାଣି ସେଥିପାଇଁ ବିକ୍ରି କରିଦେଲୁ ଆଉ।
ଆଉ ଏଇନା କଣ କରୁଛ?
ଆଉ ଭାଇ ତମ ଦେହ ପା ସବୁ ଠିକ୍ ଠାକ୍ ଅଛି ନା ଠିକ୍ ଠାକ୍ ନାଇଁ?
ହୁଁ ବଢିଆ ବଢିଆ। ବହପ ବଢିଆ ଅଛି ଆଉ। ଆଉ ନନା ହଁ ବଢିଆ ଆଉ ତମର ଘରେ ସବୁ ଦେହ ଭଲ ନା?
ହଁ ଭାଇ ସବୁ ଭଲ ସେଇଭଳିଆ ତ?
କଣ?
ମୋହନ ଭାଇ ତମର ଦେଇଛ?
ଶୁଭିଲା ନାଇଁ ଭାଇ କଣ କହିଲା ଆଉ ଥରେ କୁହ।
ତମ ଆଡ଼େ ପାଗ ଠିକ୍ ଠାକ୍ ଦେଇଛି ତ?
ପାଗ ଭାଇ ଏଇନା ଭଲ ଲାଗୁଛି। ର ଦିନଟା ସାରା ଭିତରୁ ଏଇନା ଏଇ ଆମର ସାତଟା ଖଣ୍ଡେ ହେଲାଣି ନା ଆ ଛଅଟା ସାଢେ ଛଅଟାରୁ ଠିକ ଟିକେ ଭଲ ଲାଗୁଚି ସାଢେ ଛଅଟା ପରଠୁ ଏଇଟି
ଆଉ ଭାଇ ଆମ ଆଡ଼େ ବି ଭ ବର୍ଷେ ପବନ ଫବନ ଟିକେ ପକଉଛି
ହଁ ଫୋନ ଫୋନ ଟିକେ ହଁ ବା ନହେଲେ ବା ଅ ରା ଏତେ ରେଟ୍ ରେ ଗରମ ହଉଛି ଯେ ଭାଇ ଆଉ ତମକୁ ନଅଟା ବେଳେ ବି ଶୋଇବାକୁ ହ ଇଚ୍ଛା ହବନି ଏମିତିଆ ଗରମ ହଉଛି ତମେ ଯାଇ ଦଶଟା ଏଗାରଟା ବେଳେ ଯାଇକି ଶୋଇନ ଟିକେ ଥଣ୍ଡା ପରିବେଶ ମାନେ ପୁରା ଯୋଉ ଘର ଗୁଡା ତାତିକି ରହିଯାଉଚି
ହଁ ଭାଇ।
ଅଁ ସେଇଗୁଡା ପୁରା ଘର ଫର ସବୁ ତାତିକି ରହୁଚି ଦଶଟା ଏଗାରଟା ନହେନେ ଘର ଟିକେ ଥଣ୍ଡା ନହେନେ ଆଉ ଶୋଇ ଶୋଇ ହଉନି ନା ମୁଁ ତ ଭାଇ ବାହାରେ ବସୁଛି ଆମର ପିଣ୍ଡାରେ ବାହାରେ ବସିକି ମୋବାଇଲ ଟିକେ ଦେଖାଦୁଖି କରୁଚି ଆଉ ପୁରା ସରିନେ ଯାଇକି ଜାଣିଲ ନା ପୁରା ଯାଇକି ଏ ଥଣ୍ଡା ପରିବେଶ ପଡନି ଗରମ ଫରମ ସରିନେ ସବୁ ତାପରେ ଯାଇକି ଅଁ ଶୋଇଆକୁ ଯାଉଚି ଆଉ? ହଁ ଆଉ ତମେ କେତେବେଳେ ଶୋଉଚ?
ମୁଁ ସେମିତି ଶୋଉଚି ରାତି ଦଶଟା ବି ହେଇଯାଉଚି ମାନେ ଏତେ ଜୋରେ ଗରମ ହଉଚି ଯେ ମାନେ କୋଉଠି ବସି ହଉଚି ନା କଣ କରି ହଉଚି।
ହଁ। ଖୋଲା ଫ୍ୟାନ ତଳେ ଟିକେ ଉଁ ବସିନେ ଭଲ ଲାଗୁଚି ଆଉ ଆଉ ଯଦି ଫ୍ୟାନ ଚାଲିଲାନାଇଁ ମାନେ ଲାଇନ ପଳେଇଲା ସଇଲା ଆଉ ନା କଣ ଭାଇ?
କଣ ହଁ ଭାଇ।
ହଁ ମୁଁ କହିଲି ଯଦି ସଇଲା ପୁରା ମାନେ କଣ କହିଲ ଆମର ଯଦି ଲାଇନ ଫାଇନ କଟିଗଲା ତାନେ ପୁରା ସଇଲା ଆଉ ଗରମ ପୁରା ଏତେ ରେଶରେ ହବ ଯେ ତମେ ଆଉ ବ ଶୋଇପାରିବନି।
ହଁ ଭାଇ ସେୟା ବା ଭାଇ ଏତେ ଜୋରେ ଖରା ହଉଛି ନା ଘରୁ ବାହାରି ହଉଛି ନା ଟିକେ ବାହାରେ ବସି ସି ହଉଚି ନା କିଛି ଗୋଟେ ଭଲସେ କରିହଉଚି। ଏଇଭଳିଆ ତ ଭାଇ ଚାଲିଚି ଆଉ କଣ କରିଆ।
ତମର କୁଆଡେ କଣ ବୁଲିଆର ପ୍ଲାନିଂ ଅଛି ନା ନାଇଁ ରଜରେ?
ଭାଇ ଏମିତି ଖରା ହଉଛି ଦେଖିଆ କେମିତି କଣ ଖରା ସିନା କମିନେ ସିନା କଣ କରିବୁ ପ୍ଲାନିଂ ଥିନେ ଭାଇ କଣ ହବ ଏତେର ଖରା ହଉଛି ହବ ତାନିକି ସବୁ ନଷ୍ଟ ହେଇଯିବ।
ରଜ କରିବୁ ରଜରେ କଣ ଡ୍ରେସ୍ ପିନ୍ଧି ବୁଲିବୁ କଣ କରୁ ନା କଣ
କଣ କରିବା?
ଓହୋ ଆଉ କଣ ଖାଇଥିଲ ଆଜି ସନ୍ଧ୍ୟାବେଳେ?
ଟିକେ କୋଲଡ୍ରିଙ୍କସ୍ ସେପ ପିଇଥିନି ଆଉ କଁ କରିଆ ଏ
ଓହୋ ଆଉ ହଉ ତାହେଲେ ଭାଇ ହାଲୋ। ହଉ ଭାଇ ଟିକେ ୟା ଟିକେ ଯିବାର ଅଛି ଟିକେ ଏଇ ବାହାରକୁ ଟିକେ ଦୋକାନ ଆଡେ ଆଉ ହଉ ତାହେଲେ ତମ ପରେ କଲ୍ କରିବି ଆଉ।
ହଉ ଭାଇ ଠିକ ଅଛି ।